କୁହନ୍ତୁ?
ମୁଁ କହିଲି ଖାଇ ପିଇ ସାଇଲଣି?
ଆଜ୍ଞା।
ମୁକହିଲି କଣ ଖା ପିଇବା ସାଇଲେ
ଆଜ୍ଞା ଆଜ୍ଞା। ଆ ମୁଁ ଏଇ ବରା ଆଉ ପିଆଜି ଖାଇଥିଲି ଆପଣ?
ବରା ପିଆଜି?
ଆଜ୍ଞା।
ଏଇରାତ ସଵାସ୍ଥ୍ୟ ପ୍ରତି କ୍ଷୀତିକାରକ।
ଆଉ କଣ କରିବା ବାହାରେ ବୁଲୁଛୁ ଆଉ ଘରେ ଆସି ଖାଇବାକୁ ଅସୁବିଧା ହଉଚିନା ସେ ସେଥିପାଇଁ ଖାଇଦଉଚୁ ଆଉ।
କାଇଁ ମାନେ ଚୁଡ଼ା ଖାଇବ ଚୁଡ଼ା ଖାଇପାରିବ ଉପ ଉପମା ତିଆରି କରି ଖାଇପାରିବ ଆଉ ଉପ ଉପମା ତିଆରି କଲେତ ସ୍ୱାସ୍ଥ୍ୟ ପକ୍ଷେ ଭଲ ଚୁଡ଼ା ଭଜା ଚୁଡ଼ା ଏ ଯଉ ତେଲ ନାହିଁ ତାଦେହରେ ସାଧରେ ଖାଇବ ଆଜି ଆଜିକାଲି ତେଲରେ ଯୋଉ ପ୍ରକାର ବିଷାକ୍ତ ସବୁ କେମିକାଲ ଦ୍ଵାରା ତିଆରି ହେଉଚି ମିଶ୍ରଣ ହେଉଚି।
ଆଜ୍ଞା।
ଆଜ କାଲି କେତେ ପ୍ରକାର ରୋ ଗ ଏଇ ଖାଇବା ପଦାର୍ଥରୁ ବଢ଼ୁଚିନା ଆଉ। ଆମେ ଯଦି ସେଥିପ୍ରତି ଯତ୍ନବାନ ନହେବା ଆମେ ଭବିଷ୍ୟତରେ ହଇରାଣ ହେଇଯିବା।
ଆଜ୍ଞା।
ଆଉ ତମ ତମେ ଜାଣତରେ କୋଉ ତେଲ ଟା ଭଲ କହିଲ?
ଦେଖନ୍ତୁ ଆମର ଯେ ପ୍ରକାର ଯେତିକି ଅଛି ସନଫ୍ଲାୱାର ହେଲା କି ରୁଚି ଗୋଲଡ ହେଲା କି ରାଗ ହେଲା ଏଗୁୁରା ସବୁ ତାରେ ଯାହାବିହେଲେ କିଛି ନା କିଛି ମିଶୁଛି ଯୋଉଟା ଆମ ଦେହ ପାଇଁ ଖରାପ। କିନ୍ତୁ ଦେଖନ୍ତୁ ଯୋଉଟା ଆମର ଚାଉଳ ରୁ ଯୋଉ ତିଆରି ହଉଛି ତେଲଟା ରାଇସ୍ ବ୍ରାଣ୍ଡ ଅ ସେଇଟା ଅବଶ୍ୟ ଟିକେ ଆଇଁସିନିଆ ସ୍ମେଲ ହୁଏ ଯେହେତୁ ଭା ଚାଉଳ ରୁ ହୁଏ କିନ୍ତୁ ସେଟା ଦେହ ପାଇଁ ଭଲ ଆଉ ତାଠୁ ଭଲ ହ ହଉଛି ଅଲିଭ୍ ଅଏଲ ଯୋଉଟା ପୁରା ହେ ଦି ତା ମାନେ କଣ କହିଲେ ସେଟା ଦେହ ପାଇଁ ବହୁ ଏତେ ହେଲ୍ଦି ଯେ ଆପଣ ମାନେ କଣ କହିଲେ ତାକୁ ଯଦି ଅ ଯୋଉ ଚୂଡାରେ ପୁରା ଗୋଳେଇକି ଯେମତି ଭାତ ସହିତ ଖାଆନ୍ତିନି ଯଦି ସେମତି ବି ଖାଇବେ ବି କିଛି ଦେହ ଖରାପ କିମ୍ବା କୌଣସି ହାର୍ଟ କି କୋଲେଷ୍ଟ୍ରୋଲ କିଛି ବି ବଢିବନି କିନ୍ତୁ ତା ପ ରେଟ୍ ଟା ବହୁତ ଅଧିକ ଆସେ। ଯୋଉଟା କି ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ଜଣେ ପାଞ୍ଚଶହ ଟଙ୍କା ପାଉଥିବ ତା ଲିଟର କୁ ହଉଛି ଆ ନା କେମିତି ସେ ଖାଇପାରିବ କହୁନାହାନ୍ତି?
ଆମେ ଗୋଟେ ଜଉ ଆଗରୁ ଗୋଟା ତେଲ ଥିଲା ଜଡ଼ାରେ ତିଆରି ଯୋଉଟା କି ଗୋବ ବୋଲି କୁହନ୍ତି। ଗୋବ ତାର ତ ସେ ତେଲ ମୁଁ ଜାଣିବାରେ ଖାଇଲେ ତ ଭଲ।
ନା ଆପଣ ଯୋଉ କହୁଛନ୍ତି ଗୋବ ତେଲ ମୁଁ ତ ଜାଣିନି ତାର ଖାଇବା ବିଷୟରେ। କଣ ମୁଁ ଜାଣିଛି ଦିପା
ତୁ ନେଇ ଯିବୁ।
ହଁ ଜଳେଇବା ପାଇଁ ବ୍ୟବହାର କରନ୍ତି ଯେହେତୁ ଚିକିଟା ବା ଅଠା ତାକୁ ମୁଣ୍ଡରେ ହଁ ଲ ଫ୍ରି ହେବ ତ
ନାଇଁ ମାନେ ତା ଦେହରେ କିଛି ସାର ନାହିଁ। ସେଇ କୁ ତା ଦେହରେ ତେଲ ପ୍ରସ୍ତୁତ କଲେ ବି ଭଲ ତେଲ ବାହାରି ପାରିବ। ଭଲ ତେଲ ବାହାରି ପାରିବ ସେତୁ ଆମେ ଯଦି ଟ୍ରାଏ କରନ୍ତେ ଆଚ୍ଛା ସେଇଟା ତ ସିଏ ତ ଗୋଟେ କଥା ଏଇ ଯୋଉ ସୋରିଷ ତେଲ ଆମେ ବ୍ୟବହାର କରୁଛୁ ମାନେ ବ୍ରାଣ୍ଡ ନେଇକିନା ସେ କିନ୍ତୁ ବ୍ରାଣ୍ଡ କ କଣ ଅର୍ଜିନାଲ ବ୍ରାଣ୍ଡ ବି ଅର୍ଜିନାଲ ନୁହଁ।
ଆଜ୍ଞା। ଯୋଉ ସୋ ସୋରିଷ ତେଲ କଥା ଆପଣ କହୁଛନ୍ତି ଆପଣ ଭାବୁନାହାନ୍ତି। ସୋରିଷ ଶହ ହଉଛି ଦୁଇଶହ ଟଙ୍କା ଏ ଯୋ ସରି କୋଡିଏ ଟଙ୍କା। କେଜି ହଉଛି ଦୁଇଶହ ଟଙ୍କା ସେ ଆପଣଙ୍କୁ ଯୋଉ ତେଲଟା ଦଉଛି ତାହା ହାପ୍ ଲି କିମ୍ବା ଲିଟରକ କେତେ ଟଙ୍କା ? ଆଉ ତିନି କେଜି ସୋରିଷ ଯଦି ଆମେ ପେଡିବା ତାହଲେ ଅଢେଇଶ ଲି ତେଲ ବାହାରିବ ବୁଝି ପାରୁଛନ୍ତି ନା ତ ବାସ୍ ଏଠି କାନା ଛଅ ଟଙ୍କାକୁ ସରି ଘୋଡା ଦାନା ନଟଙ୍କା ହେଇଗଲା ସେ କାହିଁକି କିଏ ଏମିତି କରିବେ କୁହ?
ଏଥିରେ କିଛି ତ କିନ୍ତୁ ଯାହା ହଉ ସେତେରେ ଆମେ ବାହାରେ ବିକ୍ରି ହବା କଥା ମୁଁ କହୁନି। ମାନେ ଯଦି ଆମେ ସେ ଅଳ ଆମେ କାହିଁ ଏତେ ଆଣିବୁ ଆମେ ଅଳପ ରିଷ ଆଣିକି ଆମ ଘରେ ପେଡ଼ିକି ଯଦି ସୋରିଷ ତେଲ ପ୍ରସ୍ତୁତ କରିପାରିବା
ଆଜ୍ଞା।
ମାନେ ଶୁଦ୍ଧ ତେଲ ପାଇପାରିବା ନା।
ଆଜ୍ଞା ଯେ ଆପଣ ପାଇପାରିବେ ଯେ କିନ୍ତୁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିଆକୁ ପଡି ନା ଯେହେତୁ ଆମେ ଗୋ ଟେ ମଧ୍ୟବିତ୍ତ ଶ୍ରେଣୀର ପରିବାର ଯେହେତୁ ଆମ ପରିବାରରେ ଆଠ ରୁ ନଅ ଜଣ ସଦସ୍ୟ ରହୁଚନ୍ତି ସମସ୍ତ ଖାଇବା ଭିନ୍ନ ଭିନ୍ନ ରହୁଚି ତ ମୁଁ କହିବା କଥା ଆମୁକୁ ଅସୁବିଧା ହବ କାରଣ ସମସ୍ତଙ୍କ ମନ ନେଇକି ଆମୁକୁ ଚଳିପାର ଅଛି। ଆମ ପାଖରେ ସେତିକି ପଇସା ନାହିଁ ଯେ ଯେଝା ପସନ୍ଦର ଖାଇବା ଖାଇପାରିବେ ବୁଝିଲ ନା। ଯଦି ଆମେ ତେଲରେ ଖାଲି ଆମେ ଆଉ ସପ୍ତାହକୁ ଯଦି ହଜାର ଦେଢ ହଜାର ଟଙ୍କା ସାରିବା ଆଉ ଯୋଉ ପରିବା ରହିଲା ସଉଦା ରହିଲା ତା ବାବଦକୁ ଯୋଉ ଖର୍ଚ୍ଚ ଟା ଜଣେ ଦିନ ମଜୁରି ହିସାବରେ ଆମେ କୋଉଟୁ ଖର୍ଚ୍ଚ ଉଠେଇ ପାରିବା ତାର ପୁଣି ପା ଠ ପଢା ଅଛି ଅନ୍ୟାନ୍ୟ ଖର୍ଚ୍ଚ ବାର୍ଚ ଅଛି। ତ ମୁଁ ଏଇଠି ଆପଣଙ୍କୁ ଗୋଟେ କଥା କହିବି ଆପଣ ଯେହେତୁ ମୋ ଠୁ ଏତେ ବଡ ଆପଣ ଜାଣିଥିବେ ଆଗୁରୁ ଯୋଉ ସୋରିଷତେଲ କୁ ଶୁଙ୍ଘିଲେ ଆଖୁ-ଆଖିରୁ ପାଣି ଆସୁଥିଲା ଭାରି ବା ଲୁହ ଆସୁଥିଲା ଭାରି। କିନ୍ତୁ ଏବେକା ସୋରିଷ ତେଲ ଭିତରେ ଆଉ ଆ ଆ ସୋରିଷ ତେଲ ଭିତରେ କଣ ଫରକ ଟା ଆପଣ ବହୁତ ଭଲରେ ଜାଣିଥିବେ ବୁଝିପାରୁଚନ୍ତି ନା?
ଏବେ ତ ଆଉ କିଛି ତାର ବାସ୍ନା ବି ଆସୁନି। କିଛି ବାସ୍ନା ଆସୁନେଇ ଖାଲି ଟିକେ କଲର ଦେଖାଯାଉଚି। ନହେଲେ ବାସ୍ନା ଆସୁନି ସିଏ ତ ଇଏ ତ ତେ-ତେଲ ଯେ କଥା ଆମର ସାଧାରଣତଃ ପରିବା ଦେଖ ପରିବା ବର୍ତ୍ତମାନେ ମାର୍କେଟ କୁ ଏଭଳି ଭାବରେ ଛାଡୁଛନ୍ତି ମାନେ ଆକୃଷ୍ଟ କରିବା ପାଇଁ କା ସେ ଏଭଳି କେମିକାଲ ପ୍ରୟୋଗ କରୁଛନ୍ତି ଯେ ଲୋକ ସେ ପରିବାକୁ ଦେଖି ଲେ ଲୋଭେଇ ଯିବ।
ଆଜ୍ଞା।
ସେ କଣ କରୁଛନ୍ତି ମାନେ ବିଲାତିରେ ଇଞ୍ଜେକ୍ସନ ପ୍ରୟୋଗ କରୁଛନ୍ତି। ମାନେ ଯୋଉ ଆମର ପୋଟଳ ଦେହେରେ କଲର ଦଉଛନ୍ତି। ଏଇ ସାଧାରଣତଃ ଆମ୍ବ ହଉ ଫଳ ସେଉ ହଉ। ଆ ଦେହେରେ ସବୁ କେମିକାଲ ଦେଇକି ମାନେ ଆ କୃଷ୍ଟ ଗ୍ରାହକ ଯେମିତି ଆକୃଷ୍ଟ ଏ ହେବେ ସେଇ ଟାଇପି ର କରିକି ମାର୍କେଟକୁ ଛାଡୁଛନ୍ତି କିନ୍ତୁ ଲୋକ ଦେଖୁଛନ୍ତି ମାନେ ଏଟା ଟା ଭଲ ଦେଖା ଯାଉଚି ଏଇଟା ଭଲ ହେଇଥିବ। କିନ୍ତୁ ତା ନୁହେଁ ସେଗୁଡା ଆମେ ଯଦି ଆକୃଷ୍ ଷ୍ଟ ହେଇକି ନେଇ ଆସିବା। ଆମେ ଜାଣ ରୋଗ୍
ଆଜ୍ଞା। ଆଜ୍ଞା ଆଜ୍ଞା। କଞ୍ଚା ଆମ୍ବ
ଆମେ ଦେଖୁଥିଲୁ ନାହିଁ ଏ କଞ୍ଚା ଲା ଆଉ ଆମେ ସେଇ କଞ୍ଚା ଆମ୍ବକୁ ଆଣିକି ଘରେ ଯଦି ରଖିକି ପଚେଇକି ଖାଇପାରିବା ସେଇଟା ତ ଆମ ସ୍ୱାସ୍ଥ୍ୟ ଉପରେ କିଛି କୁ ପ୍ର୍ରଭାବ ପକେଇବନି। ଆମେ କିନ୍ତୁ ସେଇଟାକୁ ଭାବୁନୁ ନାଇଁ ଏଇଟା କାହିଁ କରିବା ଏ ଛାର କିଣିକି ନେଇ ଯିବା ଯେ ଖାଇଦବା ଆଉ କିନ୍ତୁ ଆମେ ଜାଣି ପାରୁନୁ ଯେ ରୋଗ ଟାକୁ ଗ୍ରହଣ କରିକି ନେଇ ଆସିଲି ଆମ ଏ ହେଇ ରୋଗଟା ଯେତେବେଳେ ହେଇଯିବ ସେଇ ସମୟରେ ଆମେ ଭାବିବୁ ଯେ ହେ ଆମ୍ବ ଟା ଖାଇବା ଦ୍ଵାରା ମୋର ଆଜି ଏ ଅବସ୍ଥା ହେଲା। ଏଇ ସ୍ୱାସ୍ଥ୍ୟ ଟା ଖ
ଆଜ୍ଞା ତ ଦେଖନ୍ତୁ ମଣିଷ ଦିନକୁ ଦିନ ତୁମାନେ କଣ କହିଲ ତାର ଯେତେ ସୁବିଧା ଶୁ ଦିଆ ହଉଛି ସେ ସେତେ ଆହୁରି ସୁବିଧା ବାଦୀ ହେଇ ପଡ଼ୁଛି ଯେ ମୋର ଏଇଟା ଦରକାର
ମଣିଷ ଯେତେ ସୁବିଧା ପାଏ ସେତେ ସୁବିଧା ବାଦି ହେଇଯାଏ। ଆଉ ଗୋଟେ କଥା ଆଖି କି ଯେତେ ସବୁ ଫଳ ଆଜ୍ଞା ଆଜ୍ଞା। ଆମକୁ ବୁଝିବାର ଅଛି ଯେ କୋଉ ଜିନିଷ ଟା ଭଲ କୋଉ ଜିନିଷ ଟା ଖରାପ୍। ଆଜ୍ଞା। ପାରିବାନି ମୋ ମାନେ କି ପୁରୁଣାଲୋକ କିଛି ପୁରୁଣା ଲୋକହିଁ ଠିକ୍ କଥାବାର୍ତା କରନ୍ତି ଅବଶ୍ୟ ଆମ ଆମେ ତାଙ୍କୁ ଚିଡୁ ତାଙ୍କ ଏଇ କୁଣ ନେଇକି କିନ୍ତୁ ସେ ଠିକ୍ କଥା କୁହନ୍ତି ବୁଝିପାରୁଛନ୍ତି ତ ଆମ ପଦରେ ଫୁଟେଇ ଦବ। ସେଇଟା କିନ୍ତୁ ସବୁଠୁ ଭଲ ଏ ଏଇ ମାର୍କେଟ୍ ରେ ଏଇ ଆମର ଶାଗ ବିକିରି ହଉଛି ଶାଗ ଦେଖିଲା ବେଳକୁ ମାନେ ପ୍ରକୃତ ଯଦି ସାର ପକାଇକି ଯଉଁମାନେ କରୁଛନ୍ତି ସେ ଶାଗକୁୁ ଦେଖିବେ ଆଉ ଯଉରାକି ଆମେ କମ୍ପୋଷ୍ଟ ଖତ ତିଆରି କରିକି ପକେଇକି ଶାଗଟା ତିଆରି କରୁ ମାନେ ଗଛ ଲଗଉଛୁ କମ୍ପୋଷ୍ଟ ଖତ ଦ୍ଵାରା ସେ ସାଗର ମହାତ୍ମ୍ୟ କଣ? ଆଉ ଏଇ ଯୋଉ ଶାରଦିଆ ସାଗର ମହାତ୍ମ୍ୟ କଣ? ସିଏ ଅବଶ୍ୟ ସାର ଦେଇକି ହୃଷ୍ଟ ପୃଷ୍ଟ କରି ଦେଖିବାକୁ ସୁନ୍ଦର୍ କିନ୍ତୁ ଖାଇବା ଦ୍ଵାରା କେତେ କ୍ଷେତି ହେଇଯାଉଛି ଆମେ ପର ମୁହୂର୍ତ୍ତରେ ଜାଣୁଛୁ କିନ୍ତୁ ସେତଉଳୁକୁ ଆଉ ସ ସମୟ ଆମ ବା ହାତରେ ନଥିବ ସେ ସମୟ ଚାଲି ଯାଇଥିବ। ତେଣୁ ଏଇ ଯୋଉ ଜିନିଷ ଗୁଡ଼ାକ ବାରମ୍ବାର ବାରମ୍ବାର ହେଇ ଚାଲୁଚି ସେତୁରୁ ମାନେ କେମିତି ଲୋକ ମୁକ୍ତି ପାଇବେ?
ଆଜ୍ଞା।
ସେଇଗୋଟାକ ଅ, ବର୍ତ୍ତମାନେ ଏ ଇଏ ଯୋଉ ପ୍ରକାର ରୋଗ ସବୁ ବ୍ୟାପି ଚାଲିଲାଣି, ଆ ଆଗେ ଏମିତି ନଥିଲା। ଏବେ ହାଉଲେ ହାଉଲେ, ହାଉଲେ ହାଉଲେ, ରୋଗର ଅଗ୍ରଗତି ବଢିବାରେ ଲାଗିଚି। ଆଗୁକୁ, ଆଗୁକୁ, କମିବାର ନା ଧରୁନି। କିନ୍ତୁ ଲୋକ ସଚେତନ ହଉନାହାନ୍ତି ଲୋକ ଯଦି ସଚେତନ ହେବେ ସେଥିପାଇଁକା ମାନେ କଣ୍ଟ୍ରୋଲ କରି ହେଇଯିବ, ଲୋକ ଜାଣନ୍ତେ, ନାଇଁ ଆମେ ଏଇ ଜିନିଷ ତ ଖାଇବାରୁ ଏଇଆ ହଉଚି, ଆମେ ଟିକେ, ମନେକର ଜଣେ ଯଦି ସ ସତର୍କ ହବ, ତା ଦେଖାଦେଖି ସିଏ ସତର୍କ ହେଇଯିବ। ଆ ଆମେ ତା ଦେଖାଦେକି ସତର୍କ ହବୁ। ଏମିତି ଏମିତି ଯଦି ଜଣକରୁ ପାଞ୍ଚ ଜଣ ସତର୍କ ହେବେ ଆଉ ଆଗକୁ, ଏ ଜିନିଷ ଜାଣ କିଛି ହ ହବାର ଚାନ୍ସ ନାହିଁ, କିନ୍ତୁ ଏଇଟା ଭାବିବା ଦରକାର ଠିକ୍। ଯାଆ ହଉ, ତମ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା, ଆଗାମୀ ଅଧ୍ୟାୟରେ ପୁଣି କଥା ହବା।
ଆଜ୍ଞା ଆଜ୍ଞା ରଖୁଛି।